ହାଲୋ ହଁ ମ୍ୟାଡ଼ାମ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କୁହନ୍ତୁ?
କଣ କରୁଥିଲେ?
ଏଇଠି ବସିଥିଲୁ ଆଉ।
ଉୁଁ ହୁଁ ମୁଁ ବି ଏବେ ଜଷ୍ଟ ବାହାରେ ଏଇଟା ବସିଛି ଆମ ଏଠି ନା ବର୍ଷା ଛାଡିବାର ନା ନଉନି।
ନାଇଁ ଆମର କାଲି ଦିନମାନ ଯାକ ଯାହା ହେଇଥିଲା ଆଜି ଆଉ ସକାଳ ଟିକେ ହେଇଚି ନହେଲେ ଏବେ ଆଉ ପୁରା ଆଉନି। ଇଏ ଅଛି।
ଆଛା ଏବେ ଶୁଖିଲା ଅଛି?
ଆଜ୍ଞା।
ଆରୁ ଆଉ କଣ ଖାଇଲେଣି?
ହୁଁ ନାଇଁ ଏବେ ଖିଆ ହେଇନି ଖିଆ ହବ।
ହୁଁ ହୁ ଆଜି କଣ ରୋଷେଇ କରିଚନ୍ତି?
ଭାତ ମାଛତରକାରୀ।
ଭାତ ଆଉ
ମାଛ ତରକାରି।
ଓ ଆଉ ମାଛ ହେଲେ ତ ହେଲା ଆଉ କିଛି ଦରକାରେ ବି ନାହିଁ। ଯୋଉ ବଡ ମାଛ?
ଆଜ୍ଞା।
ହୁଁ ହୁଁ ଆପଣ ନିଜେ ରାନ୍ଧିଲେ?
ହଁ।
ଅହୋ ବଢିଆ ବଢିଆ କଣ କଣ ସେଥିରେ ମସଲା କଣ ଦେଇଥିଲେ?
ସୋରିଷ ବାଟଣ।
ଆଛା ସୋରିଷ ହଁ ହଁ ସେଇଟା ବୋହୁତ ଭଲ ଲାଗେ। ଆଉ କଣ କଣ ରାନ୍ଧି ଜାଣନ୍ତି? ତାମାନେ କିଛି ସ୍ପେସିଆଲ କଣ ରାନ୍ଧନ୍ତି? ଯାହାକି ତାମାନେ ଆପଣଙ୍କର ଫ୍ୟାମିଲି ସମସ୍ତଙ୍କୁ ଭାରି ପସନ୍ଦ କରୁ।
ନା ସେମିତି କିଛି ବି ନାହିଁ।
ସେଟା ମାନେ ଆପଣ ସବୁ ଜାଣନ୍ତି?
ଆଜ୍ଞା।
ମୁଁ ତାହେଲେ ଭଲ ଆଉ। ଆମର ବି ଆଜି ହେଇଛି ଆମେ ବି ଏବେ ଟିକେ ଅଁ ପରେ ଖାଇବୁ। ଆମର ଆଜି ହେଇଚି ଭାତ ଡାଲି ଆଉ ଯୋଉ ମୂଲା ଶାଗ ଆଉ ଭଜା ହେଇଛି। କଦଳୀ ଆଉ କୁନ୍ଦୁରି ଭଜା ଆଉ ଏବେକା ପନିର ଅଣା ହେବ ତ ବାପା ପନିର ଆଣିବେ ତ ତାପରେ ରନ୍ଧା ହେଇଛି ଏବେ ହେବ ଆଉ ଏବେ ଏଇଟା ମାନେ ବାହାରେ ବସିଛି। ବାହାରେ ବର୍ଷା ହ ବର୍ଷା ଟିକେ ଟିକେ ହଉଛି ନା ତ ପବନ ଟିକେ ଟିକେ ଆସୁଛି।
ହଁ ପବନ ଦଉଛି ଭଲ।
ହଁ ପବ ହଁ ଇଆଡେ ତ ସବୁ ତ ମାନେ ଚାରିଆଡେ ଲଘୁଚାପ ଅଛି ନା ତ ବୋଧେ କାଲି ଯାଏଁ ବ ବର୍ ଷା ଅଛି ତ ପାଞ୍ଚ ଛଅ ତାରିକ ବର୍ଷା
ସାତ ତାରିଖ ଯାଏଁ ବର୍ଷା ଅଛି ସାତ୍ ସାତରେ ହଁ ସାତରେ ଅଛି। ଆଉ ସତର ତାରିଖରେ ଗୋଟେ ଅଛି।
ଓହୋ ସତର ତାରିଖ ପୁଣି ଏମିତି ବର୍ଷିବ।
ହଁ ବର୍ଷା ତ ଏକ ତାରିଖରୁ ହଉଛି ଆ ଜି ଆସିକି କେତେ ପୁରା ମା ଚାରି ପା ଆଇଁ ତ ଚାରି ପାଞ୍ଚ ଦିନ ପୁରା ସେମତି ଲାଗିକି ରହୁଛି।
ହୁଁ। ଓ ଆଉ ଆପଣଙ୍କର ଆ ଏରିଆରେ କଣ ଯୋଉ ବୁଲିବାର କଣ କଣ ଜାଗା ଅଛି। ତାହାନେ ଆପଣ ଯାଇଛନ୍ତି।
ଉଁ ସେମତି ତ ଏଠି କିଛି ଇଏ ନାହିଁ। କିନ୍ତୁ ମାନେ ଅଛି ଗୋଟେ ମାନେ ମନ୍ଦିର ଆମର ଯୋଉ ସାଲେପୁର ପ୍ରସିଦ୍ଧ।
ଆଛା ଆପଣଙ୍କର ଆପଣଙ୍କର କଣ କୋଉ ତ ମାନେ ଅ ଏ ଜାଗା?
ସାଲେପୁରୁ।
ଓ ସାଲେପୁର ସେଟା କୋଉ କୋଉ ଡିଷ୍ଟିକ୍? କୋଉ ଜିଲ୍ଲାରେ ଅଛି ଆଚ୍ଛା କଟକର ହୁଁ ତ କଟକରେ ବି ତ ବୋହୁତ ଭଲ ଭଲ ଜା ଗା ସବୁ ବୁଲିବା ସ୍ତାନ ମାନ ଅଛି ନା।
ହଁ କଟକରେ ଅଛି। କିନ୍ତୁ ମୋର ରସେଣ୍ଟଲି ମ୍ୟାରେଜେ ଯେହେତୁ ହେଇଚି
ଆଚ୍ଛା ଆଚ୍ଛା ଓହୋ ବେଲେ ଆପଣ ଜାଣିନାହାନ୍ତି ଓହୋ ହୋ କେତେ ମାସ ହେଲାଣି?
ଗୋଟେ ମାସ।
ଆଚ୍ଛା ତ ଏବେ ନୂଆ ନୂଆ ଆପଣ ହଁ ଅ ଅଛନ୍ତି ନା ପଛ୍ ପରେ ବୁଲିବେ ଆଉ। ଆଉ ଆପଣଙ୍କ ଯୋଉ ମା ଘରଟା କୋଉଠି?
ସିଏ ଆମର ଏଇ ଘର ପାଖରେ ପା ଘର ପାଖେରେ ମାନେ ମାନେ ଆମ ବ୍ଲକଟା ଏଇ ସାଲେପୁରରେ ଯାଉଛି ଆଉଁ।
ହଁ ହଁ ସେଇ ଜାଗାରେ ସେଠି ସେଠି କଣ କଣ ଯେ କୋଉ କୋଉ ଜାଗାକୁ ବୁଲିବାକୁ ଯାଇଥିଲେ?
ସେଠି ଏ ଉଁ ସେମତି କିଛି ମାନେ ମୁଁ ମୋ ଲାଇଫରେ କେବେ ମାନେ ସେମିତି କିଛି ବୁଲିନି। ମାନେ ଯେତେବେଳେ ସ୍କୁଲ ଲାଇଫ୍ ସଇଲା
ହଁ।
କଲେଜ ଗଲି କଲେଜ ଟାଇମରେ ଯାହା ମାନେ ଯିମତି ଉଁ ବୁଲାବୁଲି ହେଇଛି।
ହୁଁ ହୁଁ।
ଉଁ ଉଁ ପ୍ରାୟ ସେ କଲେଜ ଏରିଆ ଭିତେରେ ଆଉ ଏବେ ତାପରେ କଲେଜ ସଇଲା ପରେ ଆଉ ତ କିଛି ବୁଲାବୁଲି ନାହିଁ ଘରେ ଘରେ ପରେ ତାପରେ ଏବେ ମ୍ୟାରେଜ ହେଇଛି ଆଉଁ।
ଆଚ୍ଛା ହଁ ହଁ ତାପରେ ଏବେ ଯୋଉ ତା ମାନେ ବୁଲିବେ ଭାଇ ସହିତ ଆଉ। ଯୁଆଡେ ନେବେ ଯାହା ଆପଣ ବୁଲିବି ଆଉ ଆମ ଆମ ହଁ ଆମ ଏଠି ବି ନା ଗୋଟେକୁ ତାମାନେ ଆପଣ ନାଁ ଶୁଣିଛନ୍ତି ପାତାଳି ଶ୍ରୀକ୍ଷେତ୍ର ନାଁ ଶୁଣିଛନ୍ତି?
ଉଁହୁଁ ନା ଏମତି ଶୁଣିନି।
ସେଟା ଯୋଉ ଯୋଉ ମାଳିକା ବଚନରେ ଯୋଉ ଅଛି ନା। କି ଯୋଉ ତା ମାନେ ଯେତେବେଳେ ପୃଥିବୀ ଧ୍ଵଂସ ହେବ ତା ମାନେ ସବୁଆଡେ ତା ମାନେ ପାଣି ଜଳରେ ତାମାନେ ମଗ୍ନ ହେଇଯିବ ତାପରେ ଯୋଉ ଅ ପୁରୀ ଯେତେବେଳେ ଜଳରେ ତା ମାନେ ଭାସିଯିବ ତାପରେ ଯୋଉ ଜଗନ୍ନାଥ ସେ ଜାଗା ଛାଡି ବି ଛାଡିକି ଚାଲିଯିବେ ଶୁଣିଛନ୍ତି ଆପଣ ଯୋଉ ଲେଖାହେଇଚି ହଁ ତ ସେହି ଜାଗାକୁ ତମେ ସେ ଜାଗା ଛାଡି ତାମାନେ ସେଇ ପାତାଳୀ ଶ୍ରୀକ୍ଷେତ୍ର ଯୋଉ ଆମର ଏପଟେ ଅଛି ସେଟା। ଆମ ଘରଠାରୁ ହେବ କୋଡିଏ କିଲୋମିଟର ହେବ। ଏପଟରେ ଅଛି ତ ସେଠାରେ ଯାଇକି ତାମାନେ ସେ ରହିବେ। ତ ଏ ବର୍ ପ ଏଥର ଯୋଉ ଦେବସ୍ନାନ ପୂର୍ଣ୍ଣିମା ଯୋଉ ଥିଲା ନା ତ ତାମାନେ ବୋହୁତ ବୋହୁତ ଧୁର ଥିଲା ସେଠାରେ ପୁରି ଅଭଡା ଭଲେ ତା ମାନେ ପ୍ରସାଦ ସବୁ ହଁ ବୋହୁତ ତା ମାନେ ହଁ କରିଥିଲେ ଆଉ ବୋହୁତ ଧୁମଧାମରେ ତିକି ତାମାନେ ହେଇଥିଲା ସେଟା। ଏତେବି ବି ମୁଁ ବି ତା ମାନେ ପୁରା ଯୋଉ ପାହାଡ ଉପରେ ସେ ତା ମାନେ ସେ ଯୋଉ ଗୁମ୍ଫାଟା ଅଛି ସେଟା ମୁଁ ବି ଏବି ଏ ପର୍ଯ୍ୟନ୍ତ ଯାଇନି। ଆମେ ନା ଆମେ ମଝିରେ ଯୋଉ ଯାଇଥିଲୁ ଯୋଉ ମଝି ମଝିରେ ଖାଲି ତା ମାନେ ମନ୍ଦିର କରିକି ଯୋଉ ମହାପ୍ରଭୁଙ୍କୁ ରଖିଚନ୍ତି ସେଟାକୁ ଖାଲି ମୁଁ ଯାଇଛି ପୁରା ପାହାଡ ଉ ପରେ ଆମର ତା ଏକଚୋଲି ତାର ରିଏଲ ଗୁମ୍ଫା ଅଛି।
ଉଁ ହୁଁ।
ସେ ଏଟା ବୋହୁତ ପାହାଚ ଚ-ଚଢ଼ିବାକୁ ପଡେ। ତ ଏଇ ତ ବର୍ଷା ମାସ ନା ତ ଯାଇ ହେବନି ସ୍ଲିପ ଖାଲି ହେଇଯିବ।
ଅଁହଁ।
ତ ସେଥିପାଇଁ ସେଠାକୁ ଯାଇନି ତ ସେଟା ବି ଗୋଟେ ବୋହୁତ ଭଲ ଜାଗା। ପାତାଳୀ ଶ୍ରୀକ୍ଷେତ୍ ସେଠି ମହାପ୍ରଭୁ ପଛରେ ତା ମାନେ ଆସିକି ସେଠି ରହିବେ। ସେ ଗୁମ୍ଫା ଭିତରେ ତାମାନେ ଲୁଚିକି ରହିବି।
ଅହଁ।
ଉଁ ଆଉ ଆପଣ ଏଇଟା ଶୁଣିଚନ୍ତି ହରିଶଙ୍କର୍ ଶୁଣିଥିବେ ନା? ଆମର୍ ଆ ହଁ ଆମର୍ ଏଇପଟେ ସେଟା ଅଛି। ତା ମାନେ ହରିଶଙ୍କର ନୃସିଂଗ୍ ନାଟ ସେଟା ବି ତାମାନେ ଗୋଟେ ପ୍ରସିଦ୍ଧ ଜାଗା। ସେଠାରେ କଣ ଅଛି କହିଲେ ଆମର ଯୋଉ ହରିଶଙ୍କରରେ ଅ ଯୋଉ ମ ମହାଦେବ ଆଉ ବିଷ୍ଣୁଙ୍କର ତାମାନେ ସଙ୍ଗମ ସ୍ତଳ ଅଛି ସେଠାରେ ଦୁଇ ମା ଦେବାଦେବୀ ଅ ଛନ୍ ତମେ ଦି ପ୍ରଭୁ ଅଛନ୍ତି ଆଉ ସେଠାରେ ଏବେ ଯେନା ଏବ୍ ଆଗରୁ ତ ତାମାନେ ବୋହୁତ୍ ପୁରୁଣା ମନ୍ଦିର ସେଟା। ଆଉ ଯୋଉ ଶିବରାତ୍ରି ହୁଏ ତାମାନେ ବୋହୁତ୍ ଧୁମଧାମରେ ତାମାନେ ସେଟା କରାଯାଏ ଆଉ ବୋହୁତ୍ ବୋହୁତ୍ ପ୍ରବଳ ଭିଡ ହୁଅନ୍ତି ହରିଶଙ୍କରରେ। ତାପରେ ପୁଣି ସେଠିରେ ନା ଯୋଉ ପାହାଡ ଅଛି, ଝରଣା ଅଛି ଆଉ ତାମାନେ ପାହାଡ ଓପରେ ଝରଣା ସ୍ ପରେ ପଡୁଥିବ ଆଉ ସେଠାରେ ତାମାନେ ଗାଧିବା ପାଇଁ ବି ଜାଗା ଅଛି। ତ ବୋହୁତ୍ ଲୋକ ଗାଧାନ୍ତି ବି ସେ ଠାରେ ଆଉ ଏବେକା ସେଟା ନା ଗୋଟେ ପିକନିକ୍ ସ୍ପଟ୍ ହେଇଗଲାଣି।
ଅଁ ହଁ।
ତାପରେ ସେଠାରେ ଯୋଉ ଏବେ ନା ସେ ଯୋଉ ଭୋଗ ମଣ୍ଡପରେ ଯୋଉ ଭୋଗ ଫୋଗ ମଣ୍ଡପ ଏବେ ନା ତିଆରି ହେଇଚ଼ି ବଡ ଭୋଗ ମଣ୍ଡପ।
ତ ସେଠାରେ ନା ତା ମାନେ ବହୁତ୍ ଲୋକ ସ୍ ଛଅ ଶହ ଲୋକ ତା ମାନେ ଖାଆନ୍ତି।
ଅହ ଉୁଁ।
ଆଉ ସବୁଆଡେ ମାର୍ବଲ ବି ହେଲାଣି। ତାମାନେ ଏବେ ନା ସବୁ ଟିକିଏ ଟିକେ ତାମାନେ ଡେଭଲପ୍ କରୁଛି ସରକାର ଆଉ।
ହଁ ସରକାର ଏବେ ତ ବହୁତ୍ କିଛି ଡ଼େଭଲପ୍ କଲେଣି।
ଆମର ଏପଟେ ନା ବହୁତ ମାନେ ଭଲ ଭଲ ଜାଗା ବି ଅଛି। ତାମାନେ ଦେଖିବା ପାଇଁ କେବେ ଆସନ୍ତୁ।
ହଁ ଯିବା ଆଉ।
ଆ ଏପଟରେ ଆପଣ ଆସି ନଥିବେ ନା।
ନା।
ଉୁଁ। ଆଉ ବି ଏବେ ନା ଆଜିକାଲି ତ ଆପଣ ଜାଣିଛନ୍ତି ସବୁ ଆଡେ ତା ମାନେ। ଯୋଉ ମନ୍ଦିର ଫନ୍ଦିର ସବୁ ସବୁଆଡେ ଅଛି ନା।
ହଁ ଏବେ ବହୁତ୍ ମନ୍ଦିର ହେଇଗଲାଣି।
ହୁଁ।
ପ୍ରତି ଗାଁ ରେ ତିନି, ଚାରିଟା ମନ୍ଦିର।
ସେଇଠି।
ନାଇଁ ମୁଁ କହୁଚ଼ି ଏବେ ପ୍ରତି ଗାଁରେ ଉଁ ମାନେ
ହଁ ବଟ୍ ହଁ ହୁଁ। ଆଉ ଗୋଟେ ଆପଣ ଜାଣି ଶୁଣିଛନ୍ତି କି ବକ୍ର ମନ୍ଦିର ଶୁଣିଛନ୍ତି ବକ୍ର ମନ୍ଦିର? ହଁ ସେଟା ବି ଆମ ଏ ଯୋଉ ଆମ ପାଖରେ ଯୋଉ ସମ୍ବଲପୁର୍ ଯୋଉ ଅଛି ନା।
ହଁ ହଁ।
ମୁଁ ତ ସେ ସମ୍ବଲପୁର ରେ ଅଛି ସେଟା ବି ବହୁତ୍ ବହୁତ୍ ଭଲ ଜାଗା ଆଉ ତାର ଗୋ ଟେ ତାମରେ ତାର ଷ୍ଟୋରି ବି ତାମାନେ ଅଛି।
ଉଁ ହୁଁ।
ସେ ସେଥିରେ ବି ତା ମାନେ ବହୁତ୍ ଭଲ ତା ମାନେ ସେଠୁ ଯା ତାମାନେ ଗଲେ ନା ଆ ସେଠିକୁ ଗଲେ ତା ମାନେ ଆରଥରକୁ ମନ ହୁଏ ନା। ଆଉ ସେମିତି ସେ ମାନେ ମହାଶିବରାତ୍ରି ତାପରେ ସେମିତି ପର୍ବ। ପର୍ବାଣୀ ହେଲେ। ତାମାନେ ସେଠାକୁ ପୁଣି ସମସ୍ତେ ଯାଆନ୍ତି କିଏ ବାଟେଇ ଦବ ଏଟା। ଉଁ ହୁଁ ପାଞ୍ଚ ହଜାର ଧରିଥ
ହାଲୋ।
ହଁ ହାଲୋ ଆଉ ଆ କେବେ ଆଉ କଣ କେତେବେଲେ ଖାଇବେ ଆପଣ କେତେବେଳେ ଖାଆନ୍ତି?
ଆମର ସେମିତି ନାହିଁ ଭାଣିଜିଟେ ଆମର। ଯେହେତୁ ନର୍ସିଂ ଅଛନ୍ତି ସେ ଗୋଟେ ଏଠି ଗୋଟେ କ୍ଲିନିକରେ ଅଛନ୍ତି। ସିଏ ଆସିଲେ ଆମର ହବ ଆଉ।
ଓ ହ ଚାରସିଟ୍ କିଏ କିଏ ଅଛନ୍ତିକି ଆପଣଙ୍କ ଘରେ?
ଆମ ଘରେ ଅଛନ୍ତି ମୋ ଶାଶୁ ଅଛନ୍ତି ବଡ ଭାଇ ଅଛନ୍ତି। ଆଉ ଯାଆ ଅଛନ୍ତି ତାଙ୍କ ଦିଟା ଛୁଅ ଅଛନ୍ତି।
ଆଚ୍ଛା ସମସ୍ତେ ତାହେନେ ଜଏଣ୍ଟ୍ ଫ୍ୟାମିଲି ହିସାବରେ ଅଛନ୍ତି। ଛୁଆ ମାନେ କେତେ କେତେ କଣ କଲେଣି?
ନାଇଁ ଜନ ବଡ ଝିଅଙ୍କର ଏ ବି ଜଷ୍ଟ ପ୍ରଥମ ହେଇଚି ଏ ବର୍ଷ।
କହ। ଦେ ତମେ ଛୋଟ ଛୁଆ ହେଇଚି ନା?
ହୁଁ।
ଉଁ ହୁଁ ହୁଁ ଆପଣ କଣ କଣ ତା ମାନେ ତ ତାମାନେ ପ୍ଲସ୍ ଥ୍ରୀ କରିଛନ୍ତି? ଆଉ କୋଉ ତାମାନେ ଆଗକୁ କଣ ଚାକିରି କରିବା ପାଇଁ ଅଛି କି ନା ନାଇଁ?
ନାଇଁ ସେମିତି କିଛି ନାଇଁ ଘରର କିଛି ପ୍ରୋବ୍ଲେମ୍ ଥିଲା ବହୁତି ଇଛା ଥିଲା କି ଟିଚିଂ କରିବାରେ।
ଭାଇ କୁ କୁହନ୍ତୁ ଏବେ ତ ଆପଣ କରିପାରିବେ ଚାହିଁଲେ ବି।
ହଁ ସେମିତି କିଛି ନାହିଁ ଯେହେତୁ ଏଇନା ମାନେ ଯେହେତୁ ନୂଆ ମ୍ୟାରେଜ ହେଇଚି ତ ଟାଇମ୍ ଲାଗିବ ଗୋଟେ ବର୍ଷ ଏଇନାକେ ମିନି
ହଁ ସ ସଠିକ୍ ଠିକ୍ କହିଚନ୍ତି କି।
ଆମ ଏଠି କିଛି ଜାଣି
ତ ଦେଖନ୍ତୁ ଯଦି ସେ ବ ତାମାନେ ଏତେ ତ ପଢିଛନ୍ତି ତ କିଛି ପଢିଲେ ତାମାନେ କିଛି କରିବା ପାଇଁ ବି ମାନେ କରିଲେ ଭଲ ମୋ ମତରେ।
ହୁଁ।
ଆଜି କାଲି ତ ତା ମାନେ ଯୋଉ ଆପଣ ଯଦି ପିଜି କରିଦେବେ ତ କଲେଜ୍ ରେ ନହେଲେ ଯଦିତ କିଛି ସିଟି ବିଡି ଯଦି କିଛି କ କରିବେ ତ କଲେଜରେ ତ ଆରାମ ସେ ଇଜିଲି ମିଳିଯିବ ନା କୋଉ ସ୍କୁଲରେ ବି ମିଳିଯିବ ପ୍ରାଇଭେଟ୍ ସ୍କୁଲ ରେ ଆପଣଙ୍କ ଟାଇମ୍ ପାସ୍ ଇଜିଲି ହେଇଯିବ ଆଉ।
ହଉ ହଉ ମୁଁ ରକହୁଚି ଆପଣଙ୍କୁ
ହୁଁ। ତ ସେମିତି ଆଉ ଏବେ ପୁଣି ସି ବାପା ଏବେ ହଁ। ପୁଣି ଏବେ ପନିର୍ ପୁଣି ଆଣିଲେଣି ତ ମୁଁ ଯାଏ ରୋଷେଇ କରିଦିଏ ଆପଣ ପୁଣି ପୁଣି କଥା ଲାଗିବା ପଛରେ ଆଉ।
ଆଜ୍ଞା।
ଠିକ୍ ଅଛି।